ହ୍ୟାଲୋ ମର୍ନିଂ।
ଗୁଡ ମର୍ଣିିଂ କଣ କରୁଛନ୍ତି?
ଏ ବସିଛି ଆଉ କଣ କରିବି ଆଉ ସଖାଳୁ ବର୍ଷା ପାଗରେ ବସିବା କଥା ଆଉ ଟିଭି ଦେଖି ଖାଇ କଲେଜ ତ ଆଜି ପାଠ ପଢ଼ା ବନ୍ଦ ହେଲା ଘରେ ବସିକି ଆଜି ଏନଜୟ ଆଉ ଆଉ ସବୁବେଳେ ତ ବାପା ମାଙ୍କ ସାଙ୍ଗରେ ରହି ହୁଏନି। ମାନେ କଲେଜ ଟ୍ୟୁସନ ଏସବୁ ଆଜି ବନ୍ଦ ହେଲା ମାନେ ଘରେ ଆଉ କଣ। ମଜା ଖଟି ଏଇଗୁଡ଼ା ଭାଇ ଭଉଣୀ ମାନଙ୍କ ସହିତ।
ହଁ ଆପଣଙ୍କ ଘରେ କିଏ କିଏ ଅଛନ୍ତି?
ବାପା ମା ଆଉ ଆମେ ଦି ଭାଇ ଦି ଭଉଣୀ।
ଭାଇ ବଡ଼ ଅଛନ୍ତି ନା ଛୋଟ ଅଛନ୍ତି?
ନାଇଁ ନାଇଁ ମୁଁ ବଡ଼।
ଆପଣ ବଡ଼ ଭାଇ?
ହଁ ମୋ ଭାଇ ମୋ ତଳେ ଭାଇ ଜଣେ ତା ତଳେ ଆଉ ଜଣେ ଭାଇ ଆଉ ଗୋଟେ ତଳେ ସାନ ଭଉଣୀ।
ମାନେ ଦି ଭଉଣୀ ଦି ଭାଇ ଆପଣ।
ହୁଁ।
ହଁ ହ ଆର୍ ଆପଣଙ୍କ ବାପା କଣ କରନ୍ତି।
ସିଏ ବିଜନେସ କରନ୍ତି ମାନେ ଦୋକାନ ଅଛି। ହଁ ହଁ ଦୋକାନ ଅଛି।
ହଁ ହଁ ଆଉ ଖାଇବାକୁ କଣ ଭଲ ଲାଗେ ଆପଣ ଙ୍କୁ।
ମତେ ତ ବେଶି ଆ ମାନେ ଚଟପଟା ଜିନିଷ ବହୁତ ପସନ୍ଦ। ମାନେ ଏମିତି ଚାଟ ଗୁପଚୁପ ଆ ଏ ସବୁ। ହଁ ମାନେ ବାହାର ଜିନି ଦହିବରା ଏସବୁ ଜିନିଷ ଭାରି ପସନ୍ଦ ମୋର କିନ୍ତୁ ସେଟା ଖାଇଲା ମାନେ ମୋ ଦେହରେ ଯାଏନି ଟିକେ ଖାଇଦେବି ଯୋଉଦିନ ଅଧିକା ଗ୍ୟାସ୍ ଗ୍ୟାସ୍ ର ବଲୁ ମାନେ ଝାଡା ହବ ବାନ୍ତି ହବ ମାନେ ଡାଇଜେସନ ହବ - - ହଁ ହଁ ଆମର ଏପଟେ ଦହିବରା ତ ସବୁବେଳେ କହିବାକୁ ଗଲେ ହଁ ହଁ। ଅଛି ମୁଁ ଟିକେ ବହୁତ ଲଙ୍କା ଖାଇଦିଏ ତ
ହୁଁ କଞ୍ଚାଲଙ୍କା ଖାଇ ଦିଅନ୍ତି ବେଶୀ।
ଲଙ୍କା ଖାଇବା କଞ୍ଚା ଲଙ୍କା ତ ମାନେ କଞ୍ଚା ଲଙ୍କା ହ ବୋଲି ନୁହଁ ଅଲଗା ସବୁ ବି ମାନେ ଯେ କୌଣସି ରାଗ ହେଲେ ମତେ ସବୁ ସବୁ ଜିନିଷ ଟିକେ ରାଗ ହଁ ରାଗ ଖାଇଦିଏ ଯୋଉଟା କି ମତେ ବହୁତ ପ୍ରୋବ୍ଲେମ ହୁଏ ଆଉ।
ମେନ୍ ହେଲା ରାଗ ଖାଇଲେ ଗ୍ୟାସ୍ ପ୍ରୋବଲେମ ଆଉ।
କଞ୍ଚା ଲଙ୍କା ଖାଇଲେ ଦେହକୁ ଆକ୍ଚୁଏଲି ଭଲ। ମାନେ ଶୁଖିଲା ଲଙ୍କା ଅପେକ୍ଷା
ଶୁଖିଲା ଲ ଙ୍କା ହଁ।
କିନ୍ତୁ ହଁ ଶୁଖିଲା ଲଙ୍କା ଯୋଉ ଲଙ୍କା ଗୁଣ୍ଡ ଆ ଆମର ସେଗୁଡାକ ବେଶୀ ଗ୍ୟାସ ହବ କିନ୍ତୁ ମୁଁ ତ ସବୁବେଳେ ସବୁ ଲ ଙ୍କା ଅଧିକା ଖାଏ ଯଉଟା କି ମତେ ମାନେ ସବୁଦିକେ ପ୍ରୋବ୍ଲେମ ହୁଏ ଆଉ।
ଖାଇଦେବି ଖାଇଦେଲା ବେଳକୁ ପାଟି କୁ ଭଲ ଲାଗିବ ଖାଇଦେବି। ତା ପର ପରେ ମତେ କଷ୍
ଆପଣକୁ ରାଗ ଲାଗେ ନା।
ହଁ ଲାଗେ ମତେ ରାଗ ନହେଲେ ତରକାରୀ ଟା ମାନେ ତରକାରୀ ହଉ କି କିଛି ବି ଚାଟ୍ ହଉ ଗୁବ୍ ଚୁପ୍ ହଉ ମୁଁ ପାଟିକୁ ମାନେ ସ୍ୱାଦ ଲାଗେନି।
ଅ ହଁ।
ଯେ ଏଇଟାରେ କିଛି କମ ଅଛି ଆଉ ମତେ ଲାଗିବ। ରାଗ ଆଉ ମୁଁ ଚାଟ ଖାଇବି ମାନେ ରାଗ ଆଉ ଖଟାର ଭାଗ ମୋ ପାଖରୁ ଅଧିକା ଥିବ।
ହଁ।
ଯୋଉଟା କି ମୋର ଦେହ ପାଇଁ ହୁଁ ମାନେ ମତେ କେତେ ଥର ବି ଏମିତି ଅସୁବିଧା ହେଇି ମେଡିକାଲ ଯିବାକୁ ପଡିଛି।
ଏ ଗ୍ୟାସ୍ ପାଇଁ।
ଗ୍ୟା ଗ୍ୟାସ୍ ପାଇଁ।
ଆପଣଙ୍କର ଗ୍ୟାସ୍ ହେଲେ କଣ ହଉଚି। କଷ୍ଟ
ଗ୍ୟାସ ହେଲେ ବାନ୍ତି ମାନେ ହବ ଯେ ପୁରା ବନ୍ଦ ହବନି।
ଆଉ ମୁଁ
ହଁ ମୁଣ୍ଡ ବିନ୍ଧେ ମୁଣ୍ଡ ବିନ୍ଧେ ଆଉ ବା ନ୍ତି ହବ ଯଦି ପୁରା ବନ୍ଦ ହବନି ପେଟରେ କିଛି ବି ରହିବନି।
ସେମ୍ ପୋବ୍ଲେମ୍ ଆଉ।
ହଁ ସେଥିପାଇଁ ମୋର ମାନେ ଏମତି ମେଡିକାଲ ଯିବାକୁ ପଡୁଥିଲା ଡକ୍ଟର ବି ଦେଖିକି ମାନେ ଯୋଉ ଇଏ କଲେ ଅଲଟ୍ରାସାଉଣ୍ଡ୍ କଲେ କିଛି ଜାଣିପାରିଲେନି କହିଲେ କିଛି ତ ନାହିଁ। ଆଉ ଯେତେବେଳେ ଇଏ କଲେ ଯୋଉ ଇଣ୍ଡୋସ୍କୋପି କଲାଠୁ ଜାଣିଚନ୍ତି ଇଣ୍ଡସ୍କୋପି? ଯୋଉଟା ପାଟି ବାଟେ ହଁ ପାଟି ବାଟେ ମାନେ ପାଇପ୍ ପଶେ ହଁ ଆଉ ତା ଅଗରେ କ୍ୟାମେରା ଲାଗିଥାଏ।
ହଁ ପେଟ ପାଖକୁ ନେବେ ନେଲେ ସେଟା ପେଟ କ୍ୟାମେରାରେ ଦେଖିବେ।
ବାଁ କଡ ମାଡିକି ଶୁଆଇଦେବେ ଆଉ ବାମ ପ ଟେ ଶଆଇଦେବେ ଆଉ ଏମତି ପାଟି ତଳେ ଗୋଟେ ଏମତି ପ୍ଲେଟ ରଖିଥିବ କାଁଇକିନା ଆମ ପାଟି ଆଁ ହେଇକି ରହିଲେ ପାଟିରୁ ନାଳ ବାହାରିବ ଲାଳ ବାହାରିଲେ ହେଥିପାଇଁ ତା ପୁରା ପାଇପଟା ପଶିବ ହେତେବେଳେ ତମକୁ ବାନ୍ତି ଆସିବ ନା ଗୋଟେ ତଣ୍ଟି ଭିତରୁକୁ ଗୋଟେ ଗଲେ।
ହଁ ହଁ।
ବାନ୍ତି ଆସିଲେ ସେଇଥିପାଇଁ ସେମାନେ ଶୁଆଇଦେବେ ସେଟା ପେଟ ଭିତରେ ଏମତି ବୁଲୁଥୁବ ସା କୋହଳିଆ କିନ୍ତୁ ଲାଗିଅ ଫିଲ୍ ହବ। ପାଟିରେ ଗୋଟେ ସାପ ବୁଲୁଚି ଆଉ ଏମ୍ ଏମତି ତାର କିଛି ଗୋଟେ ଗ୍ୟାସ୍ ଦିଅନ୍ତି କଣ ହେଟା ପେଟ ଫୁଲି ଯାଉଥୁବ ପେଟ ପୁଣି ନରମି ଯାଉଥିବ ପେଟ ଫୁଲି ଯାଉଥୁବୁ ଏମିତି ଲାଗେ। ମୋର ଦିଥର ହେଇଚି ମୁଁ ଜାଣିଚି ମତେ ଏମତି ଲାଗିଯାଏ।
ଆପଣଙ୍କର ଏଣ୍ଡୋ ଇ ଇଣ୍ଡୋଶ୍କପି ଦିଥର ହେଇଚି?
ଦିଥର ହଁ ଗୋଟେ ଥର ହେଇଥିଲା କଣ ହେଇଚି ଚେକ୍ କରିବା ପାଇଁ। ସେୟା କହିଲେ ଗୋ ଉଁ ତାର ପେଟର ମାନେ ଖାଦ୍ୟ ନଳୀ ଯୋଉଟା କହନ୍ତି ଭିତରେ ଏ ହେଇଥାଏ ଯୋଉ ମାନେ ଗ୍ୟାସ୍ ହେଇକି ଅ ଅତ୍ୟଧିକ ଆଁ ମାନେ ଯେମିତି ଆମର ଘିମିରି ହୁଏ ପିଠିରେ। ସେ ସେ ଏମତି ଟାଇପର ଘିମିରି ହେଇଯାଇଚି। ସେଥିପାଇଁକା ମାନେ ବାନ୍ତି ହୋଉଛି।
ଓହୋ ଇମ୍
ହଁ ସେଇଟା ଅ ମାନେ ଅ ଅତ୍ୟଧିକ ମାନେ ଗ୍ୟାସ୍ ଅତ୍ୟଧିକ ହେଲେ ହେଇ ରିବି ରିବି ଟାଇପର ହେଇଯାଇଛି ନାଲି ନାଲି ହେଇକି। ତାପାଇଁ ମେଡିସିନ ପୁଣି ଦେଇଥିଲେ ଚାରି ମାସ ପାଇଁ ପୁଣି ଚାରି ମାସ ଖାଇଲା ପରେ ପୁଣି ଆଉଥରେ ଭଲ ହେଇଚି ନା ନାଇଁ ପୁଣି ଆଉଥରେ କଲେ।
ତିଆର କୋଳ ଏବେ ଭଲ ଅଛି ତ?
ହଁ ହଁ ହଁ ଏବେ ଭଲ ଅଛି କିନ୍ତୁ ମତେ ପା ମତେ ତ ସେଇ ଜିନିଷଟା ଯୋଉଟା ମତେ ଭଲ ଲାଗୁଚି। ଗୋଟେ ଏବେ କଣ ଘରେ ଗାଳି କରିଚନ୍ତି ତ ଏବେ କମେଇ ଦେଇଚି କିନ୍ତୁ ବି ବାହାରକୁ ଗଲେ ଲୁଚିକି କେବେ କେବେ ଖାଇଦୋଉଛି।
ସେଟା ତ ନ ଖାଇଲେ ହବନି ଆପଣଙ୍କର ଅଭ୍ୟାସ ନା। ନ ଖାଇଲେ ଏଇଟା ଭଲ ଲାଗିବନି।
ଟିକୁ ଭଲ ଲାଗୁନି ତଥାପି ଆଉ ଆଗ ପରିକା ଖାଉନି ଆଗରୁ ସବୁବେଳେ ଖାଉଥୁଲି। ସବୁଦିନ କହିବାକୁ ଗଲେ ସବୁଦିନ ଗୁପଚୁପ ଏତ ଚାଟ୍ ନହଲେ ନାଇ ଘରେ ଯୋଉ ତରକାରୀ ହବ ତା ଦେହରେ ଏକ୍ସଟ୍ରା ଅଧିକା ମାନେ ଲନ୍ ଙ୍କା ଟିକେ ଚକଡ଼ିକି ଖାଇଦେବି ଏମତି।
ହଁ।
କଞ୍ଚାଲଙ୍କା ହୋଉ କିଛି ବି ହୋଉ ସେଥିପାଇଁ ଏବେ ଟି କେ ଘରେ ତ ଟୋଟାଲି ଦୋଉନାହାନ୍ତି। ବାହାରେ ବି ମୁଁ ଉଁ ସବୁବେଳେ ଏତେ ଖାଉନି କାହିଁକିନା ଫୁଣି ନିଜକୁ ବି ତ ଦେଖିବାକୁ ପଡିବ।
ହଁ।
ସେଥିପାଇଁ ଦେ
ମୋର ବି ସେଇଭଳିଆ ଇଣ୍ଡ ମୋର ଗ୍ୟାସ୍ ପ୍ରୋବ୍ଲେମ୍ ଭର୍ତ୍ତି ଯୋଉ ଇଣ୍ଡୋସକୋପି ମୋର ଇଫରେ ତଣ୍ଟିରେ କଣ ଖାଲି ଲାଗିଲା ଏମିତି ଥଣ୍ଡା ହେଇଥିଲା। ଅ ଥଣ୍ଡା ହେଇକି ଇଏ ଯୋଉ ତଣ୍ଟି ଟା ଖାଲି ମାନେ ଢୋକିଲା ବେଳକୁ ଖାଲି କଣ ଲାଗିଲା ଭଳିଆ ଲାଗିଲା। ଅ ସେଠି ଡକ୍ କ୍ଟ ରକୁ ରେଦେଖେଇଲା ବେଳକୁ ଡକ୍ଟର କଇଲେ ଇଣ୍ଡୋସ୍କୋପି ହବ ଇଣ୍ଡୋସ୍କୋପି କଲେ ତ। କଇଲେ କିଛି ନାହିଁ ଟିକେ ଫୁଲିଛି।
ହଁ ହଁ।
ସେ ଫୁଲିଛି ସେ ମେଡିସିନ ଆଣି ଟିକେ ଦେଲେ ସେ ଇଣ୍ଡୋସ୍କୋପି ଯେତେଳେ କଲେ ଭାରି କଷ୍ଟ ସେତେବେଳେ ନା ଯିବକୁ ଆପଣଙ୍କର ତ ପେଟ ହେଲା। ମୋର ତଣ୍ଟି ତଣ୍ଟି ରେ ସେଇ ପାଇପ ରେ ତଣ୍ଟି ପାଖରେ ପୁରେଇଲେ ଜିବକୁ ଧଇଲେ ଗୋଟ ଟି ଟିସୁ ପେପର ରେ ଜୀବକୁ ଧରିକି ସେ ତାଙ୍କର ସେ
ପରିନାହାନ୍ତି ମୋର ଜେହେତୁ ପେଟ ଭିତୁରୁକୁ ଯିବ ସେ ଆରାମ ସେ ଆଁଙ୍କର କଇଲେ ଆଉ ମତେ ଗୋଟେ ଆଁ କରି ମାନେ ପାଟି କାଳେ ବନ୍ଦ କରିଦେବି ବୋଲି ଗୋଟେ ଏମିତି ଯୋଉ ଆଁ କରି ରଖିବା ପାଇଁ ଗୋଟେ ଜିନିଷ ଟେ ଦେଇଥିଲେ ଏମିତି କାମୁଡ଼ିକି ଧରିବା ପାଇଁ। ତୋଟା ରଖି ମଝି ଟା କଣା ଥିଲା ଏମବିସ୍ ଚାରିପଡ ଗୋଲକି ଜିନିଷଟା ଥିଲା କାମୁଡିକି ଧରଲେ ପାଟି ଟା ଆଁ ହେଇକି ରହିଯିବ।
ଆଁ ହେଇକି ରହିବ।
ହଁ ପାଟି ନହେଲେ ପାଟିକାଳେ ବନ୍ଦ କରିଦେବେ ନା ବାଁ ଙ୍କର ମାରିକି ଶୁଆଇଦେବେ। ଆଉ ସେଇପଟେ ପାଟି ତଳେ ଗୋଟେ ପ୍ଲେଟ ରଖିଦେବେ ନାଳ ପାଣି ଯାହା ବାନ୍ତି କ ବାଇଚାନ୍ସ ବା ନ୍ତି ହୁଁ ତ ସେଇଥିରେ ବାହାରିବ।
ହ
ବାନ୍ତି ଆଉ ମଝିରେ ବି ମୁଁ ଚାରି ଦିନ ପାଞ୍ଚ ଦିନ ଦୁଇ ଥର ଖଣ୍ଡେ ତାପରେ ଆଡମିଟ ହେଇକି ସାଲାଇନ ଫାଲାଇନ ବି ଲାଗିଛି। ସେତବଳେ ହେଇଗଲାଣି କିଛି ବର୍ଷ।
କଣ।
ଆପଣଙ୍କର ଟିକେ ନେଟୱାର୍କ ବୋଧେ ଟିକେ ଇସୁ ଅଛି ଆପଣଙ୍କ କଥା ବି କଟୁଛି।
ଭାରି କଷ୍ଟ ସେ ସବୁଟ କଥାଟା ନା।
ହଁ ଆପଣଙ୍କ କଥାଟା ହଁ।
ନେଟୱାର୍କ ବର୍ଷା ପାଇଁ ନେଟାର୍କ ଟିକେ ପ୍ରୋବ୍ଲେମ ରହୁଛି।
ଆମର କହନ୍ତି ଘରେ ନେଟ ଲାଗିଛି ତ। ଆମର କିଛି ପ୍ରୋବ୍ଲେମ ହବନି। ନା ନେଟଲଗେଇଚୁ ଚୁ ପାଠ ପଢା ପଢି ଦର ଦରକାର ତ ଆଜିକାଲି ତ ସବୁ ଅନଲାଇନ ରେ ହଉଛି ପଢାପଢି ସବୁ।
ହଁ।
ସେଥିପାଇଁକା ଆମର ବାବା ଲଗେଇ ଦେଇେଇଛନ୍ତି ନେଟ୍।
ହଁ। ଜିଓ ଲଗେଇଛନ୍ତି।
ନାଇଁ ଜିଓ ନୁଅଁ ଆମର ଏଟା ଲୋ। କାଲ୍ ମାନେ ଆମ ଏରିଆରେ ଯୋଉଟା ଗୋଟେ ଚାଲୁଥିଲା ନେଟ ପିୟା ଗଟେ ସେଇଟା ଲଗେଇ ଚନ୍ତି ଯିଅ ନୁ ଜିଓ ଆମର ଏପଟେ ଭଲ ନେଟୱାର୍କ ଏତେ ଆସୁନି ଆମର ଏଠି ଏୟା ଟେଲ ଭଲ ଆସୁଛି।
ଓହୋ ଆଉ ଏଠି ଯିଓ ଜେ ଏଠି ଠିକ ନହିଁ।
ଜିଓ ତ ହେଲେ ଭଲ ଜିଓ ଫାଇବର ଲଗେଇଦେବେ।
ଜିଓ ଫାଇବର ହଁ। ଏବେ ନର୍ମାଲ ଚାଲିଚି ବର୍ଷା ତ ବର୍ଷା ପାଇଁ ଟିକେ ନେଟୱାର୍କ ପ୍ରୋବ୍ଲେମ ହଉଚି।
ହୁଁ।
ଅଁ ହଁ।
ଆପଣ କଣ ସକାଳୁ ଖାଇଥିଲେ ଜଳଖିଆ।
ସକାଳୁ ମୁଁ ରୁଟି ଚା ନାଲି ଚା ରୁଟି।
ବ ଆମ ଘରେ ସବୁବେଳେ ନାଲି ଚା ମୋ ବାବା ଭଲ ପାଆନ୍ତି ନାଲି ଚା। ଅଦା ଅଦା ଗୋଲମରିଚ। ଛ ଗୁଣ୍ଡ ତେଜପତ୍ର ପକେଇକି ନାଲିଚାହା। ଅ ଅଦା ଟିକେ ଭଲରେ ମାନେ କୁଟିଦେବେ ଟିକେ ଛେଚିଦେବେ ଭଲ
କଢ଼ା କରିକି ଚ୍
ହଁ ସେଇଟା ଏଇ ଥଣ୍ଡା ଦିନକୁ ଶୀତ ଦିନକୁ ବହୁତ ବଢିଆ। ଏଇ ଯୋଉ ବର୍ଷା ଦିନେ ବି ଖାଇବ। ବାସି ରୁଟି ଆପଣ ଖାଆନ୍ତି?
ବାସି ରୁଟି ହଁ ବାସି ରୁଟି ତେଲରେ ଯୋଉ ତାକୁ ସେ
ହଁ ତେଲରେ ଟିକେ ସକାଳୁ ତ ସେଇ ଉଁ ମାନେ ରିଫାଇନରେ ଟିକେ ସେ ଏପଟ ସେପଟ କରିଦେଇକି ତାକୁ ଚାହାରେ ବୁଡେଇକି ଖାଇବେ ବହୁତ ବଢିଆ ଲାଗେ। ମୋ ମା ଖାଆନ୍ତି ସବୁବେଳେ ବାସି ରୁଟି ଚାହା ସେ ଖୋଇବେ ବାସି ରୁଟି ଦିଟା ଯେମିତି ହେଲେ ମୋ ପାଇଁ ରଖିଥିବ ମୁ ସକାଳେ ଖାଇବି। ତେଲରେ ଆଉ ଆମକୁ ବି ଦିଅନ୍ତି ଭଲ ଲାଗେ। ମୁଁ ଆଗରୁ ଖାଉନଥିଲି ମୁଁ ଏ ବାସି ରୁଟି ଚାହା ସାଙ୍ଗେ ମୁଁ ଖାଇବିନି। ନା ଗୋଟେ ଥର ଖା ତାପରେ ଭଲ ଯଦି ନ ଭଲ ନ ଲାଗିବ ତାହେଲେ ଆଉ ଖାଇବୁନି ଆଉ। ମୁଁ ଥରେ ଦି ଥର ତାଙ୍କ ସାଙ୍ଗରେ ଖାଇଲା ପରେ ମତେ ଭଲ ଲାଗିଲା।
ନା ଭଲ ଲାଗିବ ନା ସବୁବେଳେ ଖାଇଲେ ବି ଏଇ ଗ୍ୟାସ ପାଇଁ ସେଇଟା ବେଶୀ ପ୍ରୋବ୍ଲେମ ସକାଳେ ତେଲ ଟା ନା।
ନ୍ତି ନୁହେଁ କି ବିନା ତେଲ ନ ଦେଇକି ମାନେ ମୋର ଯେତିକି ଜ୍ଞାନ ଅଛି ମୁଁ ତ ଜାଣିନି ତ ବାସି ରୁଟି ମୁଁ ପା ପାଠରେ ଆମର ଯେତିକି ପଢା ହୁଏ ବାସି ରୁଟିରେ ତେଲ ନ ଦେଇକି ଖାଲି ବାସି ରୁଟି ଯଦି ଆପଣ ଖାଇବେ ସକ୍ କାଳୁ ତାହେଲେ ହେଇଟା ଯାହାର ଗ୍ୟାସ ପ୍ରୋବ୍ଲେମ ଥିବ ସେଇଟା ତାର କମେ। ହଜମ ଶକ୍ତି ବଢେଇବ କିନ୍ତୁ ଯଦି ଖାଦ୍ୟ କୁ ଆଉ ଥରେ ଆମେ ଗରମ କରିକି ଆଉ ଥରେ ରାନ୍ଧିକି ଯୋଉ ଖାଉ ସେଇଟା ଆମ ପାଇଁ ଗୋଟେ ଯଉ ଫୁଡ ପଏଜନିଂ ଟା ହୁଏ ବିସ୍ତାକ୍ତ ହେଇଯାଏ।
ହଁ ହଁ।
କିନ୍ତୁ ଖାଦ୍ୟକୁୁ ବେଶି ଗରମ କରିବା କଥା ନୁହେଁ ବାରମ୍ବାର ଯୋଉଟା ଆମେ ଫ୍ରିଜ ରେ ରଖିଦେଇକି ଖାଉ
କିନ୍ତୁ ସେଟା କରିବା କଥା ନୁହେଁ ଯେ ମାନେ ଆମ ମେଡିକାଲ ସାଇନ୍ସ ଅନୁସାରେ।
ହଁ ଆଉ ଆପଣ ରଖନ୍ତୁ ପରେ କଥା ହେବା।
ପଛରେ ଫୋନ୍ କରିବେ ଆଉ।
ଆପଣ କରିବେ ହଁ ହଁ ରଖନ୍ତୁ ହଁ ହଁ ବାସ୍।